ହ କ
ବସିଛିି ଆଉ।
ମୋ କଥା ମନେ ପଡୁନି?
ମନେ ଭାବୁଛି ସାଙ୍ଗ କଣ କରୁଚି?
ମୁଁ କାଇ ମତେତ ହିଚକି ଆସିନି ତମେ ତ କହୁଚ ମନେ ପକଉଛ କାଇ ହଚକିଚ ତ ଆସିନି।
ଛିଙ୍କ ଆସଥିବ।
ନା ମତେ ତ କିଛି ଆସିନି ମତେ ପରିସ୍ରା ହଁ ଆସିଲା କଣ କରିବି?
ହେଁ ହେଁ ହଁ ହଁ ପରିସ୍ରା ଆସିଲା ମାନେ ମନେପକୋଉଚି।
ଇଏ କିି କଥା ତମର ଏମିତି ଟିକେ ମନ ଏଇ ପରିଧ ଏକ ଥର ଆସିଚି ଏ କିି କଥା ଏ ତମର କଁ ଭଲ ନାହିଁ ଏ ତମର କଣ କହୁଛ ତମର ଦୁଶ୍ୟ କଁ ଭଲ ନାହିଁ ମତ୍ ଲାଣି
ମନଟା ହୁଁ ହୁଁ। ଆ କଣ କୁହ?
ଆଉ ସବୁ ଭଲ ଆଉ କଁ କିଛି କାହାଣୀ କହୁନା ମୁଁ କିଛି ହୁଁ ହୁଁ।
ଫ୍ୟାାନ ବୁଲୁନି ଗରମରେ ମାନେ
ଗୋଟ୍ ଗୋଟେ ଠେଙ୍ଗା ଗୋଟେ ଠେଙ୍ଗା ନେଇକି ତାକୁ ବାଡାଅ ବୁଲା। ହଁ ବୁଲିବ।
ଆକଚୋଲି ଭୋଲଟେଜ୍ ପୁରା ଲୋ ହେଇ ଯାଇଚି। ଏତେ ଜାଲଲେଣୀ ବି ଫ୍ୟାନ ଚାଲନି ହୁଁ। ଏଠି ପାଇଁ ଉୁଁ ସମସ୍ତେ ଏସି ଲଗେଇ ଦେଇ ଚାନ୍ତି ଯିଏ ଫ୍ୟା ଯାହାର ଫ୍ୟାନେଲା ସେପୁରା ନାମ ନେଲା ଖରାବେଳେ।
ହଁ ପା ସବୁ ଯା ଘରେ ଦେଖିନୁ ତା ଏସି
ଜମସ୍ତେ ଲଗେଇ ଦଉଛନ୍ତି ନା।
ହଁ ଆଗେ କାହା ଘରେ ଗୋ ସେ ଦିଇଟା ଥିଲା ଗାଁରେ। ଏବେ ସମସ୍ତ ଗାଁ ରେ ଚ କଣ ଚଣେ ଦି ଜଣଙ୍କ ର ନାହିଁ କ ଏସି ତାଉ ସମସ୍ତଙ୍କ ଅଛି।
ସମସ୍ତେ ପ୍ରାୟ ମାନେ ଏଠି ପୁରା ଆଟଚ ହେଇଗଲେଣି ଆଉ ସମସ୍ତେ ଖାଲି ଏସି ରେ ବସୁଛନ୍ତି ଆସିକି।
ହଁ ପା।
ଦେଇ ଆସୁନି ନେଇକି ଯାଉ। ଏସ୍। ତି ଲଗେଇଦେଇଛନ୍ତି ନା ଆ ପ୍ରାୟ
କେତେଟା ଫୋନ ହେଲାଣି?
କଣ?
ଯା ହଉ। ମେହେନ୍ଦି ତମେ ନଗେଇବା ଶିଖିଚ?
ହଁ।
ସତରେ ମତେ ଆସିି ନଗେଇ ଦଉନା ଟିକେ।
ମାନେ ମୁଁ ଶିଖିଚି ଯେ ଏତେ ଭଲ ନୁହଁ ଅଳ୍ପ ଅଳ୍ପ ଶିଖିଚ଼ି।
ସେମିତି ଗାରେଇ ଦିଅ ନାଲି ହେଇଗଲେ ଭଲ ଦେଖିବ ଦିସି
ସେନ୍ତି ଗରେଇ ଦେବି ଖଉ।
ହଁ। ମେକଅପ ନବା ଦେ ଦବା ଶିଖିଛ?
ହଁ ମେକଅପ୍ ଦେଇପାରିବି ମେକପ ପୁରା ରିଅଲ ବିୟୁଟି ପାର୍ଲର ଲୁକ ଦେଇଦେବି।
ସତରେ ହଉ କା କାଲି ଆସ ମୁଁ ବାହାଘର ଗୋଟେ ଯିବି ମୋର ଦେଇଦବ ଯଦି।
ହୁଁ ହଁ ସତରେ ମୁଁ ଦେଇପାରିବି ପା ମୁଁ ଶିଖିଛି।
ସତରେ ଯାହା ହଉ ଟଙ୍କା ଟେ ଦେବି।
ଭଲ ସାଙ୍ଗ ହିସାବରେ ଟଙ୍କାଟବା ଭଲ ନା ଖରାପ କଣ।
ହଁ ଯୋଉ ଦିଆ ଦିଆସିଲି ମିଳେ।
ଚକଲେଟ ମିଳେ ନା ଯୋଉ ଚୁଚ୍ଚୁମା ଏମିତି ଜରି ଖୋଲିକି କି ଚୁଚୁମି ଖାଆନ୍ତି।
କଚା ମିଳେ ଫଲସ ମିଳେ।
କଚା ମଙ୍ଗୋ ଟା ଭଲ ପଲସ ଭଲ ଆଉ ସେ ଚୁଚୁମା ଟାଇପ ରେ ଯଉଟା ଚୁଚୁମି କି ଖାଆନ୍ତି ସେ ଲମ୍ବା କାଠି ଲାଗି ଥିବ।
ହୁଁ।
ସେଇଟା ବଢିଆ ଲାଗେ ମତେ ମୁଁ ସେଇଟା ପିଲାବେଳେ ବହୁତ ଖାଏ ଆଉ ଗୋଟେ ଅରେଞ୍ଜ ଚକଲେଟ ମିଳୁଥିଲା ଗୋଟେ ବଡ ବଡ କମଳା ଟାଇପ ର ଦେଖିଛ?
ଛୋଟ ହଁ ହଁ ଛୋଟ ବେଳେ କେତେ କଣ ଥିଲା ଏ ଯୋଉ ଗୋଟେ ନଥିଲା ଏ ଯୋଉ ଚୁରନ ଟାଇପ ର ନଥିଲା ସେଟା ଗୋଟେ ଥାଏ ଅଠେଣା ମିଳୁଥିଲା ଦିଟା। ଚାରଣା କର ବି ମିଳୁନଥିଲା? ଛୋଟ ବେଳେ ଥିଲେ ଟଙ୍କା ଟେ ନେଇକି ଯାଉଥିଲି ସ୍କୁଲ।
ହୁଁ ଟଙ୍କା ଘରେ ବହୁତ ଜିନିଷ ହଉଥିଲା।
ହଁ ଏବେ ଟଙ୍କା କିଛି ମିଳୁନି ଆଉ।
ଗୋଟାାଇ ଚୋଗୋଲେଡ
ହଁ ଆଗ ସବୁ କଥା ତ ଭାବିକି ମତେ ବହୁତ ିଅ ମନେ କର
ଭଲ ଲାଗୁନି।
ଖେଳ ଯାଉଥିଲେ ଦୁବ ଖାସ ରେ ଖେଳୁଥିଲେ। ବୋଉ ବିଟିଆ ଖେଳୁ ହ
ହୁଁ ହୁଁ। ଆଉ ପିଲାଦିନେ କଣ କଣ ସବୁ କରିବାକୁ ଭଲ ଲାଗେ ମତେ ତ ଆଗେ ମତେ ଭଲ ଲାଗୁଥିଲା।
ଏ ଯୋଉ ଏ କଣ ମା ମାଟିର ହାଣ୍ଡି ଚୁଲି
ହଁ ତମେ ଖାଇଥିଲ।
ହ ହ। ମେଲଣରୁ ହାଣ୍ଡି ଚୁଲି ନେଇକି ଆସିଥିଲେ ସେ ଏ ରୋଷେଇ ଘରର ଭାତ ନେଇକି ପୁରେଇ ଦେବୁ ରୋଷେଇ କରୁଛି
ହୁଁ ହୁଁ ହୁଁ। ମୁଁ ବି ଖେଳିବି ବହୁତ ମାନେ କିଣିକି ଆଣୁ ଯାତ୍ରା ବି ପତ୍ରରେ ଆଣିକି ଖେଳୁ ମାନେ ମାଟିରେ ନୁହେଁ ପ୍ଲାଷ୍ଟିକରେ ସବୁ ମିଳେ ଆଗେ ମିଳୁନଥିଲା ରୋଷେଇ ସେଟ୍ ଗୋଟେ ମିଳେ ଖେଳେ ମୁଁ ନେଇକି ଆସେ ଖେଳେ ନହେଲେ ମାଟିରେ ଛୋଟ ର ହାଣ୍ଡି ଡେକଚି କଡ଼େଇ ଏଗୁଡା ସବୁ କରିଦେବି ସେଗୁଡା ବସି ଖେଳିବି ଖରାବେେଳ
ଆଉ ଗେଣ୍ଟିର ଗୋଟେ ନେଇକି ଖେଳେ ଏ ଗେଣ୍ଟିର ଯୋଉ ମିଳେନି ଗେଣ୍ଟିର ଦଶଟା ନେଇକି ଏମିତି ଯୋଉ ବାଡା ବାଡି ଖେଳନ୍ତି।
ହଁ ହଁ। ସେଇଗୁଡା ଯଉ କଣ କହିଲେ ମୁଁ ସବୁଦିନେ ଖରା ବେଳେ କଣ କରିବି କହିଲା ଖାଇସାରିଲା ପରେ ମୁଁ ଆଉ ଶୋଇବିନି ଶୋଇବିନି କଣ ସେଇଭଳିଆ ଆଣିକି ଖରା ବଳେ ସାରା ମୋର ଖେଳିବି ଏପଟ ଆଣେ ସେପଟ ସବୁ ଜିନିଷ ଆଣିକି ମାନେ ଫୁଲ ମାନେ ଗଛ ପତ୍ର ଡାଳ ସବୁ ତ ଉପାଡ଼ିିକି ନେଇ ଆସିବି।
ଗଛ ପତ୍ରର ପଇସା
ଆଉ ସେଗୁଡା ସବୁ କାଟିକି ତାକୁ ଇ ଶାଗ କରିବି ନହେଲେ ତରକାରୀ କରିବି ବାଲିଗୁଡା ଭାତ କରିବି ଏଇଡା ସବୁ କରେ ଆଉ ଏମିତି ଏମତି ହେଇକି ସେ ଦିନ ପଳେଇଲା ବହୁତ ମନେ ପଡେ।
ଏ ଗଛର ପତ୍ରର ଯଦି ପଇସା
ହୁଁ। ଆଉ ତମକୁ କଣ ସବୁ ଭଲ ଲାଗେ?
ହଁ ଭଲ ଲାଗେ। ହଁ ହଁ ଏ ଯୋଉ ମତେ ଯୋଉ ଶାଶୁ ବିରିୟାନୀ ଏ ଯୋଉ ବଜାରର ଚାଉମିନ ରୋଲ୍ ଗୁପଚୁପ୍ ଏଇ ସବୁ ଭଲ ଲାଗେ।
ଆଚ୍ଛା ଗୁପଚୁପ କେତେ ଭଲ ଲାଗେ?
ଉତ୍କଳ ର ସାଙ୍ଗ ସାଙ୍ଗ ସାଥିର ଖାଇବାକୁ ଭଲ ଲାଗେ।
ହୁଁ।
ହୁଁ ସାଙ୍ଗସାଥିରେ। ସାଙ୍ଗ ସାଥି ରେ ଯୋଉ କନଟେଷ୍ଟ ବଲାଗି ଯୋଉ ଖାଇବ ମସ୍ତ ମଜା ଲାଗିବନି।
ହୁଁ ବଢିଆ ଲାଗେ। ବହୁତ ସୁନ୍ଦର ଲାଗେ ଯେତେବେଳେ ସାଙ୍ଗସାଥି ସେମାନଙ୍କ ସହିତ ଖାଇବାରେ ବହୁତ ବଢିଆ ଲାଗେ।
ହଁ ପରା। ସାଙ୍ଗସାଥି ଖାଇବୁ ମଜା କରିବୁ।
ହଁ। ହ ତମେ ଯାଅ। ସମସ୍ତଙ୍କ ସହିତ ମିଶିକି ଖାଇବ କିଏ ମତେ ମତେ ଗୁପଚୁପ ଭଲ ଲାଗେ। ହଁ ହଁ ମତେ ଗୁପଚୁପ୍ ଭଲ ଲାଗେ ଚାଟ ଭଲ ଲାଗେ ଦହିବରା ଭଲ ଲାଗେ। ବିରିୟାନୀ ଚିକେନ ପକୋଡ଼ା। ଆଉ। ଫିସ ଫ୍ରାଏ ଏ ସବୁ। ମୋ ମୁଁହ ରୁ ପାଣି ଆସିଲା ତୋର?
ହଁ ଏବେ ବାହାରିବନି କାଇଁ ଏବେ ଏବେ ଭୋକିଲା ଥିବି ମୁହରେ ପାଣି ବାହାରିବ ଏବେ ପା ଖାଇକି ବିରିୟାନୀ ଆସିଛି।
ଓ ହୋ।
ଏବେ କୋଉଠି ବାହାରିବ ଏବେ ବାହାରିବନି ଯେବେ ଭୋକିଲା ଥିବି ନା ସେବେ କଣ କରିବି କହିଲ? ଘରେ ଡାଲି ଭାତ ବି ହେଇ ଥିବ ଆଗ ଖାଇବା ଭିଡିଓ ଦେଖି ଦେବି ମେଞ୍ଚେ ମାନେ ପୁରା ବଢିଆ ବଢିଆ ଚିକେନ ବହେ ସବୁ ର ଖାଇବା ଦେଖିଦେବି ତାପରେ ଭୋକ କରିବ ତା ଭା ଯାଇଁକି ଖାଇବିି।
ମୁଁ ତାପରେ କ ମୁଁ ଫାର୍ଷ୍ଟ ଏବେ କଣ କରୁଛି ନା। ମାନେ ଖାଇବା ବେଳେ ମୁଁ ସବୁ ଦେଖିବି ଖାଇବା ଜିନିଷ ଖାଇବା ଦେଖି ଦେଖି ତାକୁ ଖାଇଦେବି। ସେଇଟା ବଢିଆ ଜିନିଷଟା କାଲି ଖାଇବି।
ହୁଁ।
ଏଇ ଜିନିଷ ଟା ବହୁତ କିଶୁ କିଛି ମାନେ ବଢିଆ ଦେଖା ହଉଛି ସୁନ୍ଦର ଲାଗୁଛି ତାର ମାନେ ଲୁକ୍ ଟା ବି ବଢିଆ ଦେଖା ହଉଛି ଯାହା ଦେଖୁ ଦେଖୁ ଖାଇଦେବି। ଚିକେନ ହେଲା। କେନ ହେଲା ମାଛ ହେଲା ଆଉ। ଥଣ୍ଡା ହେଲା ଆଉ ଯୋଉ ହୁଁ। ଫାର୍ଷ୍ଟ ଫୁଡ୍ ରେ ବି ଯେମିତି ରୋଲ୍, ଅଣ୍ଡା ରୋଲ୍ ଚିକେନ୍ ରୋଲ୍, ଆଉ ହଉଚି ଚିକେନ୍ ପକୋଡା, ଚିକ ଚିକେନ୍ ସିକ୍ସଟି ଫାଇବ ଏ ଯୋଉ ଆଉ କଣ ଗୋଟେ ଆ, କବାବ ଏ ସବୁ ହେଲା ଆଉ ବଢିଆ ଲାଗେ ଖାଇବାକୁ।
ହଁ ସେ ଦେଖିଲେ ମନ ପୁରା କଣ ହେଇଯିବ ତାପରେ ସେମାନେ ସେ ଖାଇଦବ।
ହଁ।
ଏଇଭଳିଆ ହବା ଦରକାର ନା ଆଉ।
ହଁ ଆରେ ଘରେ କେବେ ବନାଅ ଏ ସବୁ?
ହଁ ହଉଛି।
ଘରେ ବିରିୟାନୀ କର?
ହଁ ଘରେ ବିରିୟାନୀ ତ ଅନଲିମିଟେଡ୍। କେ ଏ ବନ୍ଧୁବାନ୍ଧବ ଆଇଲେ ବିରିୟାନୀ, କିଛି ମାନେ ଟିକେ ଫଂକ୍ସନ୍ ହେଲେ ବିରିୟାନୀ, କିଛି କି ଆଇଲେ ବିରିୟାନୀ କିଛି କ -ଯାହା ହେଲେ ବିରିୟାନୀ, ଯାହା ହେଲେ ବିରିୟାନୀ ସପ୍ତାହରେ ଥରେ ବିରିୟାନୀ, ସପ୍ତାହ ରେ ଦି ଥରେ ବିରିୟାନୀ। ସେ ଅନଲିମିଟେଡ୍। ଆମ ଘରେର ଅନଲିମି କିଟସ୍ ବିରିୟାନୀ।
ହୁଁ କିନ୍ତୁ ଆମେ ସେଠି ଭୋଜିରେ କରିଥିଲୁ। ସେ ଭୋଜିରେ ବିରିୟାନୀ କରିଥିଲୁ ବହୁତ ସୁନ୍ଦର ଲାଗୁଥିଲା। ମୋର ଗୋଟେ ସାଙ୍ଗ ବନେଇଥିଲା ସେ ବିରିୟାନୀ ବହୁତ ବଢିଆ ଲାଗୁଥିଲା। ଚିକେନ୍ ର ଚିକେନ୍ ବିରିୟାନୀ କରିଥିଲା। ଆଉ ମୁଁ ପୁରା ଆଉ ଖାଇଲୁ ପୁରା ମସ୍ତ ଲାଗିଲା।
ଆମର ଟିକେ ହେଲେ ବିରିୟାନୀ ଟିକେ ହେଲେ ବିରିୟାନୀ।
ଟିକେ ଯାଇଥିଲି କୋଉଠି ଗୋଟେ ସେଇଠି ଗୋଟେ ବହୁତ ବଡ ଭଲ ହୋଟେଲ୍ ରେ ଖାଇଥିଲି ବିରିୟାନୀ ଖାଇଥିଲି। ଆଉ ଚିକେନ୍ ବିରିୟାନୀ ସେଠି ବି ସେଠି ଭି ବଢିଆ ଭଲ ଲାଗୁଥିଲା ବହୁତ୍ ସ୍ପାଇସି ଥି ତ ବଢିଆ ଲାଗୁଥିଲା। ଆଉ ସେଇଟା ଭଲ ଲାଗୁଥିଲା। ସେଥିରେ ଅଣ୍ଡା ଆଉ ଆଳୁର ଗୋଟେ ଦମ୍ ବିରିୟାନୀ ହେଇଥିଲା ସେଇଟା ମୁଁ ଖାଇଥିଲି।
ହଁ ବଢିଆ ବଢିଆ ନାଗିବ ନା, ଆଉ ବିରିୟାନୀ ସେଥିରେ ଆଳୁଥିଲେ ମସ୍ତ ନାଗିବ।
ହୁଁ ଆମେ ଗୋଟେ ଗୋଟେ ଦମ୍ ମି ବିରିୟାନୀ ରେ ଦମ୍ ବିରିୟାନୀ ରେ ଆଳୁ ପକାନ୍ତି ବଢିଆ ଲାଗେ ସେଟା।
ୱାଅ ଏ ଯେବି ହାଇଦ୍ରାବାଦ ଉଁ, ହାଇଦ୍ରାବାଦୀ ଦମ୍ ବିରିୟାନୀ।
ହଁ ହାଇଦ୍ରାବାଦୀ ଦମ୍ ବିରୀୟାନୀ ଟା କିନ୍ତୁ ମୁଁ କଣନା ଖାଇଥିଲି ଗୋଟେ ଜାଗାରେ ମନେ ପଡୁନି କିନ୍ତୁ ସେଇଟା ବଢିଆ ମାନେ ଲାଗିଲା ବହୁତ୍ ସୁନ୍ଦର ଲାଗିଲା, ମାନେ ବେଶୀ ମାନେ ମସଲା ଫସଲା ତାର ଫ୍ଲେଭର୍ ଟା ବଢିଆ ଆସୁଥିଲା। ତା ସାଙ୍ଗକୁ ଗୋଟେ କୋଲଡ୍ରିଙ୍କସ। ହୁଁ ହୁଁ।
ହା ହା ହା ହା।
କୋଲଡ୍ରିଙ୍କସ ହେଇଗଲେ ସରିଲା ଆଉ। ଖାଇବା ପୁରା ମସ୍ତ ଲାଗିଲା ଆଉ ହଜବେଣ୍ଡ କୁ ମୋର ଖାଇଲୁ ଆଉ।
ଆଛା ହଉ ହଉ ଖାଅ। ଖାଓ ଏଞ୍ଜୟ୍ କର ଆଜିର ଜୀବନ କାଲି ନାଇଁ।